ହାଲୋ?
ହଁ ଆଜ୍ଞା କୁହନ୍ତୁ।
ଆପଣ କୁହନ୍ତୁ।
କଣ କରଚନ୍ତି?
ଏଇ ବସଥିଲି ଆଉ।
ଆଉ କଣ ବର୍ଷା ଟିକେ ଆଜି ଛାଡିଚି?
ହଁ ଟିକେ ଏବେ ନାଇ ତ ଛାଡିଚି ଆଉ।
ହଁ କଣ ଖିଆପିଆ କଣ କଲେଣି?
ଏଇ ଖାଇଥିଲି ରୁଟି ଭଜା ଆଉ।
ନିଜେ କରିଥିଲେ?
ହଁ ନିଜେ ଆଉ।
ଆଉ କ
କାଲି ଲାଷ୍ଟ ଡେଟ୍ ଥିଲା ଆଜିିବୋଧେ ଲାଷ୍ଟ ବାରଟା।
ହାଁ ଆଜି କଣ ତ ମେସେଜେ ଆସିିଲାଣି ତ। ଆପଣ ଦେଖିବେ ଯେଉଁ ମେସେଜ ଆସିଗଲାଣି। ମୋର ଏରା କଣ ଗୋଟେ ଗୋଟେ ନମ୍ବରରେ ମୁଁ କଲ କଲା ବେଳକୁ ସେ ମାନେ କିଛି କଲ ଯାଇନି ତାଙ୍କ ପାଖକୁ କିନ୍ତୁ ସେ ତାର କଣ କହିଲେ କଲରା ଇଏ ହେଇଯାଉ ହଁ ଜିରୋ ହେଇଯାଉଚି ହଁ।
ହଁ ସେମତି ତ ଆଉ
ସେମତି ହୋଉଚି ଆଗେ ଯୋଉମାନେ କଲେ ସେମାନେ ମୋର ଆଉ ଚାରଟା ଅଛି ମ ଏମତି ଜିରୋ ହେଇଗଲାଣି ଆଉ ଚାରିଟା ଅଛି ତିରିଶଟାରୁ ଆଉ ଚାରିଟା ଅଛି।
ଆଉ ଚାରିଟା ଆପଣ ନାଗି ପାତିକି କିଛି ସରେଇ ଦିଅନ୍ତୁ।
ହୁଁ ଆଉ ଦେଖିବା ଆଉ କଣ କରିବେ ଚାରିଟା ବାରଟା ଭିତରେ ତ ସରିବ କାଇଁ ଚାରିଟା ହେ ବାରଟା ବେଳୁକୁ ସରିଯିବ ଚାରିଟା କୋଉ ହେଇପାରିବ ଦେଖିବା ଯାହା ହବ ଆଉ।
ହଁ ହବ ହବ ଆପଣ ମେସେଜ କରିଦିଅନ୍ତୁ। ଏଇ ଶିବା ସାଙ୍ଗରେ ଦି ଦି ଏ ଦିଟା ଖଣ୍ଡେ ଗପି ଦିଅନ୍ତୁ।
ଶି ଶିବାଙ୍କ ନମ୍ବର ପା ଟୋଟାଲି ମୋ ଦେହରୁ ପୁଣି ତାଙ୍କ ପାଖକୁ କଲ୍ ଯାଉନି।
ଆଉ।
ନା ନହେଲେ ତ ମୁଁ ଶିବା ସହିତ ଗପି ଦିଅନ୍ତି ମୁଁ ଆମ ଘର ଲୋକଙ୍କ ସହିତ ଗପି ଦେଲେ ପା ଇଏ ହୁଅନ୍ତା ସେମାନଙ୍କର ସବୁ ସରି ଯାଇଛି ହୁଁ ହୁଁ ହୁଁ ଆମ ଘ ଆମ ଘରେ ଖାଲି ପନ୍ଦର ଜଣ ଖଣ୍ଡେ କରୁଚନ୍ତି।
ହଁ ଆପଣଙ୍କ ଘରେ ତ ଆଡମିନି ଅଛନ୍ତି ଆଉ।
ହୁଁ ହୁଁ ହୁଁ ସେଇଥି ପାଇଁ ତ ଆଉ ସେଟା ହେଇପାରୁନି ଆଉ। ଆପଣ କେତେବେଳେ ଆପଣଙ୍କୁ ସମୟ ମିଳିଲେ ଆପଣ ସତସଙ୍ଗକୁ ଆସିବେ ଦେଖିବେ ସେଇ ଯୋଉ ଭୋଉଣୀ ମାନେ ଆସିବେ ଆପଣଙ୍କୁ ଦେଖିଲେ କେତେ ଖୁସି ହେଇଯିବେ ସେମାନେ ଯେ ଆପଣ ଠାକୁରଙ୍କ ଦୀକ୍ଷା
ସାଙ୍ଗରେ
ନାଇଁ ନାଇଁ ଏବେ ନାହାନ୍ତି ସେମା ସେ ସେମାନେ ଠାକୁରଙ୍କ ଦୀକ୍ଷା ନେଇଛନ୍ତି ସେମାନ।
ନାଇଁ ନାଇଁ ଭାଇ ସେମାନେ ଆସନ୍ତି?
ହଁ ସେମାନେ ତ ସବୁବେଳେ ସେମାନେ କାଲି ଆସିଥିଲେ ଆମର ପ୍ରତି ଘର ଘରକା ଯୋଉମାନେ ଦୀକ୍ଷା ନେଇକି ଛାଡି ଦେଇଚନ୍ତି ଠାକୁରଙ୍କର ନିର୍ଦ୍ଦେଶ ଆସିଛି ଗୋଟେ ଲ୍ ହଁ, ସେ ଯୋଉଁ ମାନେ ଗ-ଠାକୁରଙ୍କ ଦୀ କ୍ଷା ନେଇକି ଛାଡି ଦେଇଛନ୍ତି। ସେମାନଙ୍କ ପ୍ରତି ଲୋକଙ୍କ ଘର ଘରକା ଯାଇକି, ଠାକୁରଙ୍କ ବିଷ୍ ଷୟରେ କହିବା। କେମିତି ତାଙ୍କ ଘରେ ଆଉ ଥରେ, ଠାକୁରଙ୍କ ସ୍ଥାପନ କରିବା ସେଇ ବିଷୟରେ ତମେ। ସେ ଦି ଭଉଣୀ ପୁରା ସବୁବେଳେ ଏଇ କାମ କରୁଛନ୍ତି। ସବୁବେଳେ, ଚାରିଆଡ଼େ ବୁଲୁଚନ୍ତି ସେମାନେ।
ହଁ, ଆଉ ସ୍କୁଟି ଫୁଟି ଥିବ?
ହଁ, ସ୍କୁଟି ଅଛି। ନିଜ ହାତରୁ ପଇସା ଖର୍ଚ୍ଚ କରିକି ବୁଲୁଛନ୍ତି। କେମତି ତାଙ୍କ ଉଦ୍ଦେଶ୍ୟ ଯେ ଲୋକ କେମିତି ଭଲ ହେବେ?
ହଁ। ସେମ୍ ଆ-ସେମାନେ ତ ନିଜେ ରୋଜଗାର କରିକି ନିଜେ ହାତରୁ ଖର୍ଚ୍ଚ କରୁଚନି ଆଉ।
ହଁ, ସିଏ ଦେଖୁନାହାଁନ୍ତି, କେତେ ଛୋଟ ଛୋଟ ଛୁଆ। ସେ କିନ୍ତୁ ସିଏ କହୁଛନ୍ତି, ଯେ ଯେମତି ସମସ୍ତେ ତ ଏଇ ଧାରାରେ ଚାଲିବେ।
ହୁଁ, ସେଇ ସିଏ, ସିଏ ଯିଏ ସିକୁନୁ ବ୍ୟାଚ୍ ଜଣେ ପରା!
ହଁ, ହେଇଥିବ ଉମ।
ସେ କୁନିନ୍ଦାରେ ପଢୁଥିଲା। ସେ ସିକୁନ୍ ତ କୁନିନ୍ଦାରେ ପଢୁଥିଲା।
ହେଇଥିବ ତାହେଲେ, ତାଙ୍କ ବ୍ୟାଚ୍ ହେଇଥିବ।
ହୁଁ ହୁଁ।
ସେମାନେ ଆସୁଚନ୍ତି, ସିଏ ସିଏ ଯଦି ଜାଣିବେ ଯେ, ଆପଣ ଆମର ଏଇ ଠାକୁରଙ୍କୁ ଏମିତି ଇଏ ସେ ମାନେ ଏତେ ଖୁସି ହେଇଯିବେ, ମୋ ଆଣ୍ଟି ତ ଜାଣିଲେ, ସେ ପୁରା ଖୁସି ହେଇଯିବେ ଆହୁରି। ସେ ଏଇଭଳିଆ ଅଛନ୍ତି। ମାନେ ଏତେ ଭଲ ପାଇବା ତାଙ୍କର। ସେ ସିଏ ମାନେ ଆମ ଆମର ଠାକୁରଙ୍କର ଗୋଟେ ଉଦ୍ଦେଶ୍ୟ ହେଲା ଯେ, ଲୋକ ଭଲ ଲୋ ଲୋକ ତିଆରି କରିବା। ସେ ତ ଜାଣିରେ ଯତ ଏମିତି ଆମ ଗୁରୁ ଭାଇ ମାନେ ଏଥିରେ ଏମତି ଜଏଣ୍ଟ ଅଛ- ଅଛନ୍ତି ଆମ ସହିତ, ପୁରା ଆନନ୍ଦ ହେଇ
କୁହୁ ଆଉ।
ହଁ, ଆସନ୍ତୁ। ସବୁବେଳେ-ଏ ଯେତ୍ ଯେତେବେଳେ ଇଚ୍ଛା କରିବେ, ମନ କଲେ ବୁଲି ପଳେଇ ଆସିବେ। କଣ ଏ ଟଙ୍କା ପଇସା ଖର୍ଚ୍ଚ ହଉଚି କି?
ନା ମ ଏମିତି, ଆମେ ଚାଲି ଯାଉ, ଚାଲି ଯାଉ ସେ ଆଡେ ଦେଖ! ଏଇ ବର୍ଷା ଟା ହଉଚି ଯେ ଆଉ ଯାଇ
ଆଉ ଏଇଭଳିଆ ଏମିତି ଇଏ, କଣ କହିଲେ
ସେ ଦୀକ୍ଷା ନେଇଚ
ଆପଣ ଚା ଆପଣ ଚାଲି ଆସନ୍ତି, ଏ ସତ୍ସଙ୍ଗ ଶୁଇଆକୁ।
ହଁ, ସେ ଏଇ ତାରିଣୀ ଆଡେ ଆମେ ଚାଲି ଯାଉ।
ସବୁ ଏଇ ସକାଳୁ!
ହଁ, ସକାଳୁ ଚାରିଟା ଆଳିଆ ଏମିତି ଠିକ୍ ନାହିଁ। ଚାରିଟା ଏଳେ କେବେ, ସକାଳୁଆ କେବେ?
ହଁ, କାଇଁ ମୁଁ ତ ଏଇଠି କେବେ ଆପଣଙ୍କୁ ଦେଖିନି? ଏଇପଟେ ଇଏରେ ମୁଁ ସେ
ଏଆ ଇସ୍ ମୁଁ, ବି ଆପଣଙ୍କୁ କାହିଁ କେବେ ଦେଖିନି?
ହୁଁଁ, ମୁଁ ତ ଏଇ ମନ୍ଦିର ସାମ୍ନାରେ ସବୁବେଳେ ଠିଆ ହେଇଥାଏ।
ଓ, ହଁ!
ଆଉ, ବାରଟା ବେଳ ପାଇଁ ରୋଷେଇ କଣ ସବୁ ଆରମ୍ଭ ହେଲାଣି?
ଏ ଭା, ଏ ଭାତ ବସିଛି ଗ୍ୟାସ୍ ରେ।
ଆ ଏ ଦିନ କାଠ ଜାଳ
ନାଁ, ମ କାଠ ଏ ବର୍ଷାରେ କୋଉଠି ଚୁଲି ଫୁଲି ନାହିଁ, କାଠ କିଏ ଜଳଉଛି?
ଆଉ ହିଟର ଲଗଉନାହାଁନ୍ତି?
ନା ହିଟର ତ କେବେଠୁ ନାହିଁ ଆଉ। ଏରା ଏ ଯୋଉ ଆସୁନାହାଁନ୍ତି କି ଚେକିଙ୍ଗ ଫେକିଂ କରିଆକୁ କାଳେ ଧରାଧୁରି ପଡିବୁ ବୋଲି ହିଟର ଫିଟର ନଗଉ
ହଁ, ହଉ ଟିକେ ଅଧିକ ପଇସା ସରୁ ପଛେ ଗ୍ୟାସ୍ ଇଏ କରିବି ଆଉ।
ହଁ, ଗ୍ୟାଛ ଯାଉ ପଛକେ ଆରେ ଏତେ ରିକ୍ସ କିଏ ନବ? ଯଦି ଧରା ପଡିବ ତିରିଶ ଚାଳିଶ ହଜାର ନାଖେ ଆଉ।
ନାଇ ନାଇ କଣ ମିଳିବ ହେରା ଆମର?
କ କ କଣ ମିଳିବ ଆମ ରା ହଇରାଣ ନା ଆଉ। କେତେ ଜଣ ମଣିଷ କି? ଆମେ ଦି ତିନି ଜଣ ଚାରି ଜଣ ଲୋକ। ଆଉ କଣ?
ତିନି ଜଣ ତ ବାପା, ଆପଣ, ଆଉ ଆପଣଙ୍କ ଭଉଣୀ।
ହଁ ଆ ନାଇ ଜେଜେ ବାପା ଜେଜେ ମାଆ ଅଛନ୍ତି।
ଅଛନ୍ତି ସେମାନେ ବି? ଓହୋ ଜେଜେବାପା ଜେଜେ ମାଆ ତାହେଲେ ଯେତେବେଳେ ମା ଚାଲିଗଲେ ଜେଜେବାପା ଜେଜେ ମା ଆପଣଙ୍କ ଦାୟିତ୍ୱ ନେଇକି ଯେ ଇଏ।
ହଁ ସେମାନେ ତ ରଖି ଦାୟିତ୍ୱ ରେ ରହିଛନ୍ତି ଆଉ।
ସେମାନଙ୍କ ଯୋଗୁ ଆପଣ ଏତେ ମାନେ ସେମାନଙ୍କ ଯୋଗୁ ଆପଣ ପୁରା ଷ୍ଟ୍ରଙ୍ଗ ସେଇଥିପାଇଁ ଆଉ।
ହଁ, ହୁଁ ହୁଁ।
ନହେଲେ ଏତେ ମନ ବଳ କୁଆଡେ ଷ୍ଟ୍ରଙ୍ଗ ଆସିବ?
ନା। ସିଏ ଥିଲେ ତ କିଛି କାହାକୁ ଘରେ ଗୋଟେ ଇଏ କରେଦେବେନି କି କିଛି ଇଏ କରିବେନି। ସବୁବେଳେ ଯ କୁଆ ଯାନି ଇଏ କରନି ତା କରନି ସବୁବେଳେ।
ବଢିଆ ନା ସେମିତି।
ଉଁହୁଁ ହୁଁ। ଆଉ ଚାର୍ଟା ଆପଣ କାଆକୁ ଗୋଟେ କ କଥା ହେଇ ପଳିଲେ ହବ ଆଉ।
ଏ କଥା ହେଇଯିବି ଆଉ, ଆପଣଙ୍କ ସହିତ ବୋଧେ ଏଇଟା ଲାଷ୍ଟ୍ କଲ୍ ମୋରି ବୋଧେ।
ହଁ ଏଇଟା ବା ଆପଣଙ୍କ ପାସ୍ଟା ହେଲା।
ହଁ କାଲି ତିନିଟା ଚାରିଟା କଥା ହେଇ ଯାଇଥିଲେ ଏଇଟା ଆଜି ପାଞ୍ଚଟା ଆଉ। ଏଇନା ଶିବା ବି ମୋ ସହିତ ବହୁତ ସମୟ କଥା ହଉଥିଲା।
ତାର ତ କିଛି କାମ ନାହିଁ ମୋ ସାଙ୍ଗେ ତ ମୋ ସାଙ୍ଗେନା ଘଣ୍ଟେ ଗପିଲା।
ଉଁ ହୁଁ, ମୋ ସହିତ ଫୋନ କରିକି ଘଣ୍ଟେ ଗପିଲା। ମୁଁ ତାପରେ ମେସେଜ ଆସିଲା ଯେ ବାରଟା ବେଳକୁ ଇଏ ହେଇଯିବ ମୁକିଲି ଆଉ ଗପି ସାରିଲଣି ତ ବାଟ ବେଳୁ ଯାହା ହବ ଆଉ କଣ କରିବା? ଆପଣଙ୍କ ପାଖକୁ ନେକ୍ସଟ୍ ଟାସ୍କ ଆସିଲାଣି?
ନାଁ ଆସିନି।
ଆଉ ପଚାରୁନାଆନ୍ତି ଫୋନ୍ କରିକି।
ଦେଖିଆ ସିଏ କହିଥିଲା ଆଜି ଆସିଅ ବୋଲି ଦେଖିଆ ମୁଁ ଏଇ ତାଙ୍କ ପଚାରିବି ଦେଖିଆ ଆଉ। ସେ ଯୋଉ ୟଙ୍କୁ ଆଉ।
ସିଆର୍ପି ଯେ ଅଛନ୍ତି।
ନାଏ ନାଇଁ ମୁଁ ଆଙ୍କୁ ପଚାର୍ ଦିଏ। ହଁ ହଁ ତାଙ୍କୁ ପଚାର୍ଦିଏ।
ହୁଁ ଭଲ।
ତନୁ ନଏଲେ ଏ ଯୋଉ ତାଙ୍କ ନାଁ କଣ? ସେ ଆର ଜଣଙ୍କ ତାଙ୍କୁ ବି ପଚାର୍ ଦିଏ। ହୁଁ ଏ ଲିଟ୍ଟିଲି ସେ ତନୁ ନୁହଁ କି?
। ଲିଟିଲି ନାଁ ହଁ ଲିଟିଲ୍ ନା ତନୁଶି ଦିଦି। ତା ଭଲ ନା ତନୁ। ଇଏ କୁନି ଯିଏ ତା ନାଁ ଏଲା ଆଁ ପ୍ରୀତି ଅନୀତା।
ହାଁ ସେ ତାଙ୍କୁ ପଚାର୍ନି।
ପ୍ରି ପ୍ରୀତ୍। ତି ରିଚାଲି ରିଚାଲି ଯୋଉ ଗୋଟେ ଆସୁଛି ଲେଖା ରିଚାଲି ଗୋଟେ। ଏ ରିଚାଲି ଗୋଟେ ନାଁ ଆସୁନି ଯିଏ ଏଇନେ ଛାଡ଼ିଲେ ବାରଟା ବେଳୁ ବନ୍ଦ୍ ହେଇଯିବ।
ହାଁ ସେଇ ସିଏ ତାଙ୍କୁ ତ ଫୋନ୍ କର୍ଥିଲି।
ହଁ ହଁ ସେଇ ତା ନାଁ ହେଲା ଆଁ ତା ନାଁ ହେଲା ହଁ ରିଚାଲିତା। ତା ଭଲ ନାଁ କଣ ଗୋଟେ ଆ ୟା ନାଁ ପ୍ରୀତି ଅନି ୟା ତା ନା ତନୁଶ୍ରୀ ତନୁପ୍ରିୟା।
ତାକୁ ମୁଁ ଫୋନ କରିଥିଲି, ମୁଁ କଇଲି ମ୍ୟାଡ଼ମ୍ ଆସି ଇଅ ଇଆ ଯିଏ ପ୍ରୀତି ଅନିତା ତାଙ୍କୁ ଫୋନ କର୍ଥିଲି ହେତେବଳେ ମାନେ ଦିଦ୍ ଦିନି ଇଏ ପର୍ ଦିନ କର୍ଥିଲି ସିଏ କଇଲେ ହଁ ଆସିବ ସୋମବାର ଆଡ଼କୁ ଟ୍ୟାକ୍ସ ଆସିବ।
ହୁଁ ହୁ। ହଁ ହଉ ଯେତିକି ଯାହା ମିଳୁଚି କରନ୍ତୁ।
ଆଜ୍ଞା।
ଯେ ଯାହା ଯେତିକି ମିଳୁଚି କାମ ଚାଲୁ ଭଲ।
ହାଁ କାମ ଚାଲୁ ଚାଲୁ ଘରେ ବସି ଟିଆ ଅପେକ୍ଷା ଯୁଆଡ଼େ ହେଲେ ଗୋଟେ ସଂସ୍ଥା କମ୍ପାନୀ ତରଫରୁ ଆଇଚି।
ଭଲ ପଇସା ଇନ୍କମ୍ କରିବେ, ଏଇଟା ତ ଫାଷ୍ଟ୍ କମ୍ କମ୍ ଆସିବ ୟା ପରେ ଚଉଦ ପନ୍ଦ୍ର କୋଡ଼ିଏ ପଚିଶ୍ ଏମ୍ତି ଆସିବ, ତାପରେ ପୁଣି କିଛି ଦିନ୍ ବନ୍ଦ୍ ରଇବ। ପୁଣି ଟ୍ୟାକ୍ସ୍ ଆସିଲେ ପୁଣି ଦେବେ ଏଇଭଳିଆ ଆଉ।
ଓହୋ ଚାରି ପାଞ୍ଚ ମାସେ ଚାଲିବ ପୁଣି ବନ୍ଦ ରହିବ।
ଏଇଟା କଣ ଯୋଉ ଇଏ କି ଏଟା ଗୋଟେ ଏମିତି ଇଏ କାମ ନାଇଁ ଏଇଟା କଣ ମୁଁ ଜାଣିନି ଆ ପୂର୍ବରୁ କିନ୍ତୁ ଏମିତି ହେଇଥିଲା। ମାନେ ଚାଲିବ ଭଲ ପଇସା ସେତିକିରେ ତ ଆପଣ ପଇସା କମେଇ ଦେଇଥିବେ ଆଉ।
ହଁ କ ହଉ। କମେ ଦେଇଦଲା ପରେ ଯେ ଯେ ଦି ତିନି ମାସ ବନ୍ଦ ହେଇଗଲା ଆଉ ପୁଣି ଫୁଣି କାମ ଆସିବ।
ହୁଁ କଣ ହଉଚି କିଛି ନାହିଁ। କୌବାଗ୍ୟରେ ଆମ ହାତରୁ କଣ ଆମ ହାତ୍
ହଁ ଆଉ କାମ, କାମ ନକଲେ କିଏ ପଇସା ଦବ।
ନାଁ।
ଆ
ଭାଇଙ୍କ ପାଖକୁ ଫୋନ୍ କର୍ଥିଲେ?
ଆଜ୍ଞା?
ଭାଇଙ୍କ ପାଖକୁ ଫୋନ୍ କର୍ଥିଲେ?
ନାଁ ଆମ ଆଉ କାଇଁ କରିନି ତା ଡ୍ୟୁଟି ରେ ଥିବ ଇ କଣ ସେ ସନ୍ଧ୍ୟାଆଳିଆ ନଗେଇଥିଲି କାଲି। କାଲି ସନ୍ଧ୍ୟାବେଳେ ଅଧଘଣ୍ଟେ ଗପି ଥିଲା, ଘନ୍ ପଇଁଚାଳିଶ୍ ମିନିଟ୍ ଖଣ୍ଡେ ଗପି ଥିଲା। ଆଉ ଲଗେଇନି ଏଇନେ ସକାଳେ ଡିଉଟି ଫ୍ୟୁଟି ଟାଇମ୍ ଥିବ ଆଉ ଲଗେଇନି।
ହଉ କରି ଡ୍ୟୁଟି ଫ୍ୟୁଟି ଆସିିକି କାରିକି ଶୋଇଥିବେ କି ସ କଣ ଡ୍ୟୁଟି ଯାଇ
ହଁ ସେ ଏବେ ପାହାଡ ଉପରକୁ ଯାଉଚି ନା।
ଓହୋ ପାହାଡରେ ଡ୍ୟୁଟି ପଡୁଚି।
ହଁ ସିକିମ ଅଛି ପୁରା ଉପେରେ।
ହଁ ସିକିକିମ୍ ହଁ ସିକିକିମ୍।
ଯା ଏବେ ଛୁଟି ହେଇଥିଲା ଯେ ସେ ଚଢିବାକୁ ଏବେ ପନ୍ଦର କୋଡିଏ ଦିନ ଲାଗିବ।
ଓହୋ।
ଏମତି ହଉ ରଖୁଚି।
ଆଜ୍ଞା ଠିକ ଅଛି।